ହଁ କେମିତି ଅଛ?
ହଁ ଭଲ ଅଛି ଆଉ ତମେ କେମିତି ଅଛ?
ହଁ ଭଲ ଆଉ।
ଆଉ ଟିଫିନ ସରିଲାଣି?
ହଁ ଟିଫିନ ସରିଲାଣି, ରୋଷେଇ ବି ସରିଲାଣି।
ବାଃ ବାଃ ଭାରି ଫାଷ୍ଟ ଆଉ।
ହଁ ଟିକେ ଜଲଦି ରୋଷେଇ ହେଲେ ମୁଁ ଟିକେ ଯାଏ କାମରେ ତ, ସେଇଥିପାଇଁ। ଆଜି ଆମର ଟିକେ ମଛଲି, ମାଛ ହେଇଯାଇଛି।
ଓହୋ।
ତମର?
ଆଉ ମାଛ ଯିବି ଖାଇବା ପାଇଁ?
ଆସ, ନିହାତି ହଁ। ସିଏ ତ ଟେଷ୍ଟ ଆଉ।
ହୁଁ।
ଆଉ ତମର ସକାଳୁ କଣ କଲଣି ଟିଫିନ?
ଆମର ଇଟିଲି ଡାଲମା ହେଇଛି।
ଓହୋ। ଛୁଆ ଖାଇଲେଣି ସବୁ?
ହଁ ଖାଇ ସାରିଲେଣି ଆଉ, ଦିନରେ ତ ଚିକେନ ହବ ଆଉ।
ଓହୋ ଆଜି ତମର ଅଛି ବା କଣ ପ୍ରୋଗ୍ରାମ?
ହଁ ଆଜି ପ୍ରୋଗ୍ରାମ ଅଛି, ହଁ।
ଆଉ
ଆଉ
ଆଉ କଣ ଖବର କୁହ?
ଗଲେଣି, ନା ନାଇଁ?
ତ ଏଠି ମୁଁ ଆସିଛି ନା ଆମ ଘରକୁ, ସେ କହୁନଥିଲି ଉଁ ଭଉଣୀ ବାହାଘର ବୋଲି। ମୁଁ ଆମ ଘରକୁ ଆସିଛି ଆଉ, ଏବେ ତ ସ୍କୁଲ ଖୋଲିନି।
ସ୍କୁଲ ଖୋଲି ଗଲାଣି ବୋଧେ!
ହଁଁ ହଁ ସ୍କୁଲ ଖୋଲି ଗଲାଣି ଆଉ ଇଆଡେ ତ ବାହାଘରଟା ଅଛି ଆଉ। ଯାହା ବଲେ ଆସିବାକୁ ପଡିବ, ଆଉ ତାପରେ ଏବେ ତ ଜଷ୍ଟ ଖୋଲିଛି ଏତେ
ଝିଅ କୁ ଝିଅ ର ଝିଅ କୁ କହୁଥିଲ କୋଉ କ୍ଲାସ?
ଝିଅ ର ଷ୍ଟାଣ୍ଡାଡ୍ ଟୁ।
ଷ୍ଟାଣ୍ଡାଡ୍ ଠୁ ଆଉ ପୁଅ ର ନାଇନଥ। ଆଛା। କୋଉ ସ୍କୁଲ?
ଝିଅର ସେଇଠି ଦିବ୍ୟଜ୍ୟୋତି ଇଂଲିଶ ମିଡିୟମ। ଆଉ ପୁଅର ପୁଅ ଗଭର୍ନମେଣ୍ଟ ସ୍କୁଲ ରେ ପଢୁଛି।
ଅ ହଁ ହଁ ହଁ।
ସେ ଆଗରୁ ଶିଶୁ ମନ୍ଦିରରେ ପଢୁଥିଲା ନା। ନା ସେଇଠି ଆମେ ଯେତେବେଳେ ଟ୍ରାନ୍ସଫର ହେଇକି ହଁ ଆମେ ଯେତେବଳେ ଟ୍ରାନ୍ସଫର ସେଠି ଟିକେ ଶିଶୁ ମନ୍ଦିର ସ୍କୁଲ ଟିକେ ଅସୁବିଧା, ମାନେ ସାତ ଆଠ କିଲୋମିଟର ରହିଯାଉଛି। ନବା ଆଣିବା କରିବାକୁ ଟିକେ ଅସୁବିଧା ହେଲା ତ, ସେଥିପାଇଁ ତାକୁ ଗମେଣ୍ଟସ ନାଁ ଲେଖେଇ ଦେଲୁ ହଉ ଚଳିବ ସିଏ ମାନେ କଣ କହିଲ ଶିଶୁ ମନ୍ଦିରରେ ବି ଆମର ଏଇଟ ରୁ ଗଭର୍ଣମେଣ୍ଟ ସ୍କୁଲରେ ଯୋଉ ବହି, ଶିଶୁ ମନ୍ଦିରରେ ସେଇ ବହି। ତାଙ୍କର ଖାଲି ଟିକେ ଏକ୍ସଟ୍ରା ନଲେଜ ହଉଛି ଆମର ବିଜ ଗଣିତ ଆଉ ଆମର ଯୋଉ ଏଇଟା କଣ କହିଲ କହିଲ ଜେନେରାଲ ନଲେଜ ଯୋଉଟା।
ଓ ହଁ ହଁ ହଁ।
ଟେ ଏକ୍ସଟ୍ରା ବହି ନହେଲେ ନାହିଁ ଆଉ ସବୁ ବହି ଏକା
ନାହିଁ ଏବେ ବି ଗ ହଁ ଏବେ ବି ଗମେଣ୍ଟ ବି ବହୁତ ଷ୍ଟ୍ରିକ୍ଟ କଲାଣି ନା ପଢା ପ୍ରତି ବି ଗମେଣ୍ଟ ସ୍କୁଲ ମାନଙ୍କରେ ଆଗରୁ ଯୋଉ ଟିକେ ଲୁଜ ହଉଥିଲା ପଢା
କଲେ କଣ ହବ ଏ ମା ଏ ମାଷ୍ଟର ଗୋଡା ସିନା ସାଇଜି ହେଲେ
ସେଇ ବା କହିଲି ଷ୍ଟ୍ରିକ୍ଟ ହେଲେ ତ ସାଇଜ ହେବେ
ଷ୍ଟ୍ରିକ୍ଟ କଣ ଗଭର୍ଣମେଣ୍ଟ ତାର ଉପରୁ ଷ୍ଟ୍ରିକ୍ଟ କରିଦେଲା ଏମାନେ ସିନା ଠିକ ସେ କାମ କଲେ ତାକୁ ହବ
ମୁଁ ତମ ମାନେ ଧର ଏରିଆରେ ଯିଏ ଥିବ। ଯିଏ ବୁଝାବୁଝି କରୁଛନ୍ତି କଣ ଯୋଉ ସରପଞ୍ଚ କି ଏବେ ତ ଦେଖିଛ ସେ ଯୋଉ ଏବେ। ପ୍ରୋବ୍ଲେମ୍ ହେଇଥିଲା ଯେ ଶୁଣିଛ କି ନାଇଁ ଚାମେଲି ହଁ ତେଣୁ ସେମିତିଆ କିଛି ବାହାରିଲେ ପରଫେକ୍ଟ କିଛି ଲିଡର ବାହାରିଲେ ତା ହେଲେ ତମ
ସିଏ ତ, ସିଏ ତ ବାହାରିଲା ବୋଲି ଏଇ ଦେଖୁଛ ତାକୁ ମାରିକି କେମତି ପକେଇ ଜ
ପକେଇଛନ୍ତି ହେଲେ ଡ ବଡିଛି ଯେ କିନ୍ତୁ ଏବେ ଆସିଲାଣି ପୁଣି ଆଉ ଥରେ ସେ କ କହିଲାଣି କି କେମିତି ତାକୁ ହଇରାଣ କରୁଥିଲେ ବିଡିଓ କଣ କଲେ?
ହଁ।
ସବୁ ଚାଲିବ ଯୋଉ କହନ୍ତିନି ଭଲ ମନ୍ଦ
ହଁ।
ଭଲ ବି ହବ ମନ୍ଦ ହେଲେ ତ ପୁଣି ଭଲ ଟା ଆମେ ତାର ସ୍ଵାଦ ଟା ଜାଣିପାରିବା ଯଦି ସବୁ ଭଲ ହେଲେ ଆମେ କେମତି ଜାଣିବା କୋଉଟା ଭଲ କୋଉଟା ଖରାପ ଖରାପ ହେଲେ ହିଁ ଜାଣିଆ ହଁ ଏଇ ଜିନିଷ
ହଁ ଆଜିକାଲି ତ ସେଇ ସେଇଥି ପାଇଁ ତ ଏଇ ଛୁଆ ମାନଙ୍କୁ ବାହାରକୁ ଛାଡିବାକୁ ଜମା ଇଚ୍ଛା ନୁହଁ ଭଲ ହଉ ମନ୍ଦ ତୋ ପାଖରେ ରୁହ
ହୁଁ ହୁଁ ହୁଁ ହୁଁ।
ଗୋଟେ ଆମର ସୌମ୍ୟର ଘଟଣା ଗଲା।
ହୁଁ ହୁଁ ନା ମ।
ଫ୍ୟାମିଲି ଘଟଣା।
ଆଉ କେମତି? ଆସି ଥିଲେ ଦିଟା ପିଲା ତାଙ୍କୁ ଯୋଉ ବାଡେଇକି। ଯୋଉ ଗୋଟେ ଏଜାମ ପାଇଁ ଆସିଥିଲେ ତାଙ୍କୁ ବାଡେଇଲେ ସେ କୋଉଠି ରାୟଗଡା ନା କୋଉଠି? ସେ ଝିଅକୁ ବାଡେଇ ବାଡେଇ ତା ଡ୍ରେସ ଫ୍ରେସ ସବୁ ବାହାର କରିଦେଇଛନ୍ତି।
ଓହୋ ହେଇଥିବ।
ମାନେ ଏତେ ନୃଶଂସ ଲୋକ ମାନେ। ତମେ ଯାହା ବି ହେଲେ ଅନ୍ୟମାନେ ଯଦି ଜଣେ। ଦି ଜଣ ବାଡୋଉଛନ୍ତି ଯେ ଅନ୍ୟ ମାନ ତାଙ୍କୁ ପ୍ରୋଟେକ୍ଟ କରିବା ଗୋଟେ ଝିଅଟେ ତାକୁ। ମାନେ, ବେହୋସ୍‌ ହୋଇଗଲେ ପୁରା ତାକୁ ଆଉ ଜଣେ ଆସିକି ଧରିନେଲେ। କିଏ ନେଇକି ଗଲା ତାଙ୍କ ନାଁରେ ସବୁ କେସ୍ ହେଇଛି କୋଟ ଫରୱାର୍ଡ ହେଇଛନ୍ତି।
ତାଙ୍କୁୁ ସିଧା ଫାଶୀ ଦେଇ ଦେବା କଥା।
ତମେ ଏମିତି କେମତି ସିଏ ଜ କଣ ପଚାରୁଛନ୍ତି ରାସ୍ତା ପଚାରିଲେ। ସେହି ଦୁଇଜଣ ମାନେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ପରି ଥିଲେ। କଣ କରୁଛି ରାସ୍ତା କହିଦେଇକି ଅନ୍ୟମାନାନଙ୍କୁ ମତେଇଦଲା ଝିଅ ଛୁଆ ଚୋରି କରୁନାହାନ୍ତି।
ହଁ ହଁ।
କହିଲା ଏଇ ଛୁଆ ଚୋରି କରିବାକୁ ଆସିଛନ୍ତି।
ଆଉ ସେଇଥିପାଇଁ।
ବୁଝିଲେନି ସିଏ କହୁଛି ମାନେ ଆମ ଗାଁ ଲୋକ ଟା କହୁଛି ମାନେ ସମସ୍ତେ ବିଶ୍ଵାସ କଲେ। ପିଟିଲେ ତାକୁ ମାରି ମାରି ସେ ଝିଅ ଟାକୁ ଏତେ ମାରିଛନ୍ତି ତାକୁ ମାନେ। ଉଲ୍ଲଗ୍ନ କରିଦେଲେ। କେସ୍ ଫସ୍ ହେଇଛି କଣ ହବ କେଜାଣି। କିଛି ନାଇଁ ସେ ତ ବାହାରୁ ଆସିଥିଲା। ବିହାରରୁୁ ନା କୋଉଠି ସେ ତାର ପଳେଇବ ନା ନାଇଁ।
ହଁ।
ମାଡ଼ ଫାଡ଼ ଖାଇଲେ ଭଲ। ତେଣୁ ଏ ଲୋକେ ବୁଝୁ ନାହାନ୍ତି। କିଏ କଣ କହିଲା ଦେ ତା ଉପରେ ଆଉ ଚାରି ଜଣ ନାଦି ଦଉଛନ୍ତି।
ହଁ ଏଇ ଯା ର ଯେମିତି ମାନସିକତା।
ହଁ ଇଏ ପଢା ବି ସେମିତି। କେତେ ଥର ବି ନିଟ୍ ହେଲାଣି। ପୁଣି ଦେଖ ପିଲା ପାଠ ପଢିକି ଯାଉଛନ୍ତି ଦେଖିଲା ବେଳକୁ ପେପର ଲିକ୍। ଆ ପିଲାଙ୍କର ଗୋଟେ ଗୋଟେ ବର୍ଷ ବରବାଦ ହଉଛି ନା।
ପୁରା ବର୍ବାଦ ହଉଛି ନା ମୋର ଗୋଟେ ସାଙ୍ଗଟେ ସେ ଯେମତି ତାର ପେପର ଲିକ୍ ହେଇ ମାନେ ଏଜାମ ଦବ ପେପର୍ ଲିକ୍ ହେଇଯିବ ଗଲା ସରିଲା ଏମତି ହେଇ ହେଇ ନିହାତି ତି ଚାରି ବର୍ଷ ସେ କଷ୍ଟ କରି କରି ଏବେ ପାଇଛି ଯେଇ ରେ।
ଓହୋ। ଯେଇ ବି ପାଇବା କଣ ଛୋଟ କଥା ନୁହଁ।
ହଁ ଏବେ ପାଇଯିବା ତାର ମାନେ ପୁଅ ଟେ ହେଇ ଚାଲିଲାଣି ଏବେ ପାଇଲା ମାନେ ପୁଅ ବୋ ମାନେ କନସିଭ କରିଥିଲା ପିଲା ପାଇଲା।
ଓ ହୋ ହଁ ହ ହଁ। ନାଇଁ ଯ ଡେଡିକେ ପଢୁଛନ୍ତି ଭଲ କିନ୍ତୁ ଯ ତ ବୋଧେ ତିନିଟା ନା ଚାରିଟା ଆ ଦେଇପାରିବ‌।
ହଁ ଏଇାର ପେପର ଯୋଉ ଲିକ ହେଇଯାଉଛି।
ସେ ହଁ ସେ ଲିକ ହେଇଗଲା ତମେ ଇଏ କରିପାରିବ।
ହଁ।
ହଉଛି ବୋଲି। ସେମାନେ ଆଉଥରେ ମାନେ ଏଜାମ ଦେଇପାରିବେ।
ହୁମ୍ ଆଉ ଖାଲି ମାଛ ତରକାରୀ ଭା ତନା ଆଉ କଣ ସାଲାଡ ପାମ୍ପଡ଼
ସାଲାଟ୍ ଆଉ। ପାମ୍ପଡ ନାଇଁ ଖାଲି ସାଲଡ ସାଲଡ ଆମର ଘରେ ତିନି ଟାଇମ ମାନେ ଆମ ମୁଁ ଟିକେ ଏତେ ନାଇଁ ଭାଇନା ବେଶୀ। ତାଙ୍କୁ ସକାଳେ ଦରକାର ଖରାବେ ଦରକାର ଦରକାର ତାଙ୍କୁ ତିନି ଟାଇମ ତେ ସେମିତି କେତେବେଳେ ଏମତି ମନ ହେଲେ ନହଲେ ଏ ତିନି ଟାଇମ ସେ କାକୁଡି ଗାଜର ଟମାଟ ସେ ଖାଇରି ଆଗୁ ବୋର ଲାଗେନି। ଆଉ ଯଦି ଇଚ୍ଛା ନଥିବ ସକାଳୁ ସକାଳୁ ମୁଁ ତିନି ଚାରିଟା କାକୁଡି ଦେବେ। ମୁଁ ସେଇଆଉ ଖାଇଦ ଟିଫିନ ମୋର ହେଇଯିବ ମୁଁ କହିଲି ବାହାରେ ମ ସେ ଏତେ ହ କିନ୍ତୁ ପୁଅର ମୋର ସବୁ ପ୍ରକାର ମାମା ଏଇଟା କର ସେଇଟା କର ସାଣ୍ଡୱିଚ କର ଉପମା କର ତାର ଦରକାର ଖାଇ ଭରପୁର।
ଛୁଆ ସିଏ କଣ ବୁଝିବେ।
ହୁଁଉଁଉଁ।
ତାଙ୍କର ପାଟି ଆଜ୍ା ସୁଆଦ ଖୋଜିବ ସେିଏ କୋଉଠି ବୋଝିବେ ଆଜ୍ା ହେଲଥ କୋଉଠି ସଏବୁ ଯିବେ ଟିକେ ଆମ ଏଜ ମାନଙ୍କୁ ଆସିଗଲା ପରେ ସେଏ ତାଙ୍କର ହେଲ୍ଥ କଥା ଚିନ୍ତା କରିବେ।
ଉଁ ହେଲଥ ସେ ବି ଖାଇବେ ମାନେ କଣ ବହୁତ ହାଇଟ ନା ତା ତ ହାଇଟ ହିସାବରେ ତାର ଦେହରେ ଆଚୁଲି ଲାଗୁନି। ଆମର କଣ ଆମେ ଟିକେ ବି ଯଦି ପା ପାଣି ବି ପବନ ପି ପିଇ ନେଇଯୁ
ହଁ ସେଇ କଥା ସେଇ ତ ପବନ ଟିକେ ବାଜିଯାଉଚି ଯଦି ଆମ ଦେହରେ ଆମେ ମୋଟା ହେଇଯାଉଚୁ।
ଏ ତମେ ନିଜେ ଭାବୁନ ଯଦି ଫ୍ୟାନ ନଁ ତମେ ଯଦି ଏସି ଲଗେଇ ଫ୍ୟାନ ଦେଇ ସୋ ଶୋଇ ପଡିଚ ଆଉ ମୁହଁ ଟା ଠିକ୍ ଡିରେକ୍ସନ ଏସି ଆଡେ ଅଛି। ମୋର ତ ସକାଳୁ ମୁହଁ ଫୁଲିକି ପୁରା ଏତେ ବଡ।
ଓ ଅ।
କାଇଁନା ପବନ ବାଜିି ବାଜି ମୁହଁ ଆଖି ଫାଖି ପୁରା ଫୁଲିଯିବ।
ଆମର ତ କମଳ ଘୋରା ଏସି ଲାଗିବ କମଳ ଘୋରା ହବ ଆଉ ଭାଇ କହିବେ ଆଉ ଏ ଏସି ତ ଲଗା ହଉଛି କମଳ କାଇଁ ଘୋରେଇ ହୋଉଚ।
ଆମର ଆଗରୁ କହୁଥିଲେ କିନ୍ତୁ ଏବେ ବେଡସି ଯାହାହେଲେ ଗୋଟେ ଅଭ୍ୟାସ ହେଇଗଲାଣି
ନା ନା ଡାଇରେକ୍ଟ ଏସି ପବନ ରେ ବି ଶୋଇବା କଥା ନୁହଁ। ଡାଇରେକ୍ଟ ଏ ସି ପବନ ଟା ଆମ ବଡି କି ଟଚ କରିବା କଥା ନୁହଁ ଯାହା ବି ହେଲେ ପତଳା ହଉ କି ମାନେ ଟିକେ ମିଡିୟମ ବାଲା ଯାହାବି ହେଲେ ହେ ଗଟେ କମଳ ଫମଳ କି ବେଡସିଟ୍ ଘୋଡେଇ ହବାକଥା ଏସି ଟା ଡାଇରେକ୍ଟ ଆମ ବଡ଼ି ଡି କି ଟଚ୍ କରଆ କଥା ନୁହଁ।
ଉଁ ହୁଁ। ନାଇଁ ମୁଁ ଏଇଟା ଜାଣିନି ଯାହା ହଉ ଗୋଟେ ଭଲ ଜିନିଷ। ଆ ମୁଁ ବି ଏମିତି ବେଡସିଟ ଘୋଡି ହେଇକି ଆମେ ସୋଉ ନର୍ମାଲ୍ ଦେହରେ ଗୋଟେ କିଛି ନ ପଡିଲେ ଭଲ ଲାଗେନି।
ହଁ ନାଇଁ ନାଇଁ ଏସିି ନ ଲାଗିଥିଲେ ଦେହରେ ନ ପଇଲେ ଭଲ ଲାଗିବନି।
ହୁଁ ହୁଁ ହୁଁ।
ଏସିି ଲାଗିଛି ବୋଲି ଦେହରେ ପଡିଆ କୁ ଛି
ନାଇଁ ନର୍ମାଲରେ ବି ଗୋଟେ ଅଭ୍ୟାସ ହେଇଗଲାଣି ଗୋଟେ କିଛି ଗୋଟେ ଗୋଡ ପାଖରେ ତ ନିହାତି ଦରକାର ଗୋଟେ ପଡିବା ନହେଲେ ମାନେ ସେଇଟା ଅଭ୍ୟାସଟା ଅଛି ସେଟା ଅଭ୍ୟାସ ହେଇଯାଇଚି ବୋଲି ଯାହା ବି ହେଲେ ଗୋଟ ନ ପଢିଲେ ଗୋଡ ପାଖରେ ଭଲ ଲାଗିବନି। କେମତି ଅନିଜ ଲାଗିବ, ଅଉ ନିଦ ହବନି ସେ କିଛି ଗୋଟେ ପକେଇଦେଲେ ହାଲକା ବାଲା ହଁ ଭଲାଗିବ ଯାହାର ଯାହା। କୁହନା ଏ ବର୍ଷ ଗରମ ବେଶୀ।
ପ୍ରବଳ ଗରମ ଏ ଦେଖୁନ ରଜ ପରେ ବର୍ଷା ହବା କଥା କି ନାଇଁ? ଏ ରଜ ପରା ବର୍ଷା ହିଁ ହଉନି।
ନା ଏବେ ପ୍ରେଡିକ କରୁଚନ୍ତି ବା କଣ ମରୁଡି ଫରୁଡି ହବ ବୋଲିକି ନା କଣ ଏ ବର୍ଷ?
ମରୁଡି ତ ଲାଷ୍ଟ ଆଡକୁ ଅଛି ବର୍ଷା ଲାଷ୍ଟ ଆଡକୁ ମରୁଡି ଅଛି।
କାରଣ ହବନି ତ ବର୍ଷା ମାନେ ଅଟୋମେଟିକ୍ ତ ହବ ଆଉ।
ହଁ।
କାରଣ ତମନେ ଏତେ ଖରାଟା ଭାବୁନୁ କେତେ ଦିନ ହେଲାଣି ପୁରା ପ୍ରବଳ ହଉଚି ଆ କୋଉଠି ବର୍ଷା ହେଲେ ତ ଏ ତ ମାଟି ତ ଇଏ ରହିଲେ ତ ତମର କିଛି ହବ ଫସଲ?
ହଁ ନାଇଁ ଏଥରକ କିନ୍ତୁ ଚାଷୀ ମାନେ ବହୁତ ହଇରାଣ ହେଇ ଯିବେ ଯଦି ବର୍ଷା ନହ ଲା ଟୋଟାଲ ବର୍ଷା ଦିନଟା ଯଦି ବର୍ଷା ନହବ ଚାଷ
ଏଇତ ଆଟମସଫିୟର ତ ଚେଞ୍ଜ ହବ ଆଉ ହଣ୍ଡ ପସେଣ୍ଟ ଆଉ ଭାବୁନ କେତେ ପଲ୍ୟୁସନ୍ ହଉଚି କେତେ କଣ ହଉଚି ତ ଆଜି କାଲି ଆଗରୁ ଏସି କମ୍ ଥିଲା ଏବେ ଭାବୁନ ଘ ଘରେ ଘରେ ଏସିି ପ୍ଲସ୍ ଜଣ ଜଣଙ୍କର ଦି ଦିଟା ତିନି ତିନିଟା ଏସି।
ହଁ ଯେତେ ଯେତେ ଘରେ ଯେତେ ପୁଅ ସେତେ ବା ଏସି ଆଉ।
ସେବେ ତମେ ଭାବ ଏନଭରମେଣ୍ଟ କେତେ ଗରମ ହେଲା? ଆଗରୁ କୋଉଠି ଥିଲା ଏତେ ଗରମ ମାନେ ଏସିି ହିଁ ନଥିଲା। ଲୋକବା ଆଜବେଷ୍ଟ ଘରେ ପୁରା ସିଲିଙ୍ଗ ଫିଲିଙ୍ଗ କରିକି ବି ଏସି ଲଗେଇ ଦଉଛନ୍ତି।
ହଁ ହଁ।
ଏଇ ତଳେ ସବୁ କାମ କରୁଛନ୍ତି।
ହଁ।
ଆଚଛା ହଉ ହଉ ମୁଁ ଟିକେ ବ୍ୟସ୍ତ ଆଉ କରୁଛି ତମକୁ ଆଉ ଟିକେ ପରେ ହଁ ହଁ ହଁ।